ହାଲୋ ଜୟ ଜୟ ଜୟ ଜଗନ୍ନାଥ।
କାର୍ ଶୁଭ ସକାଳ ଆପଣଙ୍କୁ ମୋ ଭଏସ୍ ଆସୁ ଅଛି। ଶବ୍ଦ ଆସୁଅଛି।
ଆଜ୍ଞା ଆପଣ ଙ୍କ ଆଚୁ ଅଚି ଆଉ ଆପଣଙ୍କ ସାଙ୍ଗରେ। ଆଜ୍ଞା ସେଇ ସାଙ୍ଗ ଜଣଙ୍କ ମଜୋଗ କରିଥିଲେ ଆପଣଙ୍କ ଘରକୁ ଯିବା ପାଇଁ।
ଆଜ୍ଞା ତାଙ୍କର ବହୁତ ମନ ଦୁଃଖ ଅଛି ତ ଆପଣ ଅଲଗା କିଛି କୁହନ୍ତୁ ଏବେ ଆପଣ କଣ ଖାଇଥିଲେ ସକାଳୁ କୁହନ୍ତୁ?
ଆଜ୍ଞା। ମୁଁ ଆଜ୍ଞା ଉ ଖାଇଥିଲି ଆପଣ ଆଜ୍ଞା କଣ ମୋ ଜାଣିବାରେ
ମୁଁ ଆଜି ସକାଳୁ ଅ ଚାହା ଆଉ ତାପରେ ଦହି ଆଉ ଟିକେ ରୁଟି ଚାରିପଟ ଖାଇଥିଲି। ରୁଟିକୁ ମୁଁ ନିଜ ହାତରେ ତିଆରି କରିଥିଲି ଅଟାକୁ ଦଳିଥିଲି। ନା ଫାଷ୍ଟ ଅଟା ନେଇକି ଆଇଥିଲି ଦୋକାନ୍ ରୁ କିଣିକି ପାଞ୍ଚ କିଲୋ ତାପରେ ହା ଦଳିଥିଲି ପାଣି ଟିକେ ପକେଇକି ଲୁଣ ଟିକେ ପକେଇକି ତାପରେ
କେମିତି ଭଲ ନୁହଁ। କ୍ଷୀର ଟିକେ ପକେଇଲେନି ସେ ବୋ
ନାଇଁ ମୁଁ ଅଟାରେ କ୍ଷୀର ଅଟାରେ ମୁଁ କ୍ଷୀର ପକେଇକି ଖାଏ ନା ମୁଁ ଅଟାକୁ ଦଳିଲି। ପାଣିରେ ତାପରେ ଟିକେ ତାପରେ ରୁଟି ଟା ବେଲିଚି ଅଟା ଟା ସରି ରୁଟି ଟା କଲି। ଅଁ ତାପରେ ରୁଟି ଆଉ ଦହି ଦହିରେ ଟିକେ ଚିନି ପକେଇକି ଟିକେ ମିସ୍ତ୍ରୀ ପକେଇକି ଖାଇ ଅଛି।
ମେନ୍ ପ
ଆଜ୍ଞା ନିହାତି ପରଟା ମତେ ଟିକେ ତା ଦେହରେ ତେଲ ପଡେ ତ। ତେଲ ଟିକେ ମତେ ଭଲ ଲାଗେ ନାହିଁ ଆଜ୍ଞା ମୁଁ ଦହି ଖାଇକି ଆଇଛି ତ ପେଟ ବହୁତ ଥଣ୍ଡା ଅଛି। ମୁଣ୍ଡ ବି ଥଣ୍ଡା ଅଛି ସେଇଥିପାଇଁ ଆପଣଙ୍କ ସହିତ କଥା ହଉଅଛି ମୁଁ। ଆଜ୍ଞା ଆଜ୍ଞା ମତେ ଖାଲି ସୁସ୍ଥ ଖାଦ୍ୟ ପସନ୍ଦ ମୁଁ ବାହାରକୁ ଗଲେ ବି ସୁସ୍ଥ ଖାଦ୍ୟ ଖାଏ। ଖାଲି ପପ୍ କନ୍ କନ୍ ମୁଁ ଖାଏ କନ୍।
ତଳ। କ ରମ୍ଭା କଣ ଙ୍କର ଡେଟ୍।
ଏଜ୍ଞା ଜ୍ଞା ଆମ ଆଡେ ବହୁତ ଜୋରରେ ବର୍ଷା ହୋଉଅଛି। ଝିପ୍ ଝିପ୍ ହେଉଅଛି ଟିପ୍ ଟିପ୍ ହେଉଅଛି ବର୍ଷା ସବୁ ପ୍ରକାର ହେଉଅଛି। ଝିପ୍ ଝିପ୍ ହୋଉ ବର୍ଷା। ଟିପ୍ ଟିପ୍ ଟିକେ ବର୍ଷା ହୋଉଚି ମୁଁ ବାହାରୁ ଗଲେ ଭିଜିଯିବି ଓଦା ହେଇଯିବି।
ହଁ ଏହି ବର୍ଷରେ ଆଜ୍ଞା ଘ
ମୋ ବାବା ଏଇନେ ଶୁଣନ୍ତୁ ଶୁଣନ୍ତୁ ମୋ ବାବାଏଇନେ ମୋ ବାବା ଏଇନେ ବାହାରୁ ଯାଇ ଥିଲେ ଆସିଲା ବେଳକୁ ଓଦା ହେଇଗଲେ ତାଙ୍କ ମୁଣ୍ଡରେ ଦି ଚାରିଟା ବର୍ଷାର ବିନ୍ଦୁ ପଡିଛି। ଥିଲା ତ ମୁଁ ତାକୁ ଏମିତି ହାତରେ କରିକି
ତ ସ୍ପିତାସ୍ପିଙ୍କ ଉପରେ। କି ଆପଣ ହାତ ରେ ଏଆ କଣ ସଫା ଆପଣ ତା କେ ଆପଣ ଆକୁ ତାକୁ କଣ? ହ ସେ କରିଛିଥିଲେ ସେଇଟା ବହୁତ ଭଲ ହେଇଥାନ୍ତା।
ଆଜ୍ଞା ଆଜ୍ଞା ନାଇଁ ମତେ ହାତରେ ଭଲ ଲାଗେ ତ ହାତରେ ପୋଛିଦେଲି। ମତେ ଟିକେ ଆଜ୍ଞା ଆଜ୍ଞା ନିହାତି ନିହାତି ମୁଁ ଆପଣଙ୍କ କଥାକୁ ଶୁଣିବି। ତ ଆଉ ଏବେ ଆପଣ ଜାଣିଛନ୍ତି?
ସକୁୁ ଆପଣନ୍ତି ଆପଣ?
ନାଇଁ ମୁଁ ଆଜି ତ ବର୍ଷା ପକାବ ଅଛି ତ ମୁଁ ନଦୀ କୂଳକୁ ଯାଇପାରିବି ନାହିଁ। ତ ଯୋଉ ଦିନ ବର୍ଷା କମିବ ସେଇଦିନ ନଦୀଗୁଳକୁ ଯିବା। କୁ ମୁଁ ପ୍ରୟାସ କରିବି।
ଆଜ୍ଞା ଆଜ୍ଞା।
ଆମର ଆଜ୍ଞା ଆମର ଗୋଟେ ସାଙ୍ଗ ପ୍ରସ୍ଥାନ କରିବାକୁ ଭାବୁଅଛି। ତ ସିଏ ଭାବୁଛି ପ୍ରସ୍ଥାନ କରିଦବ ସିଏ ଏବେ
ହ
ପ୍ରସ୍ଥାନ କରିବ।
ଆଜ୍ଞା ତାଙ୍କ ଗାମୁଛା ଗୁଡି ଘରକୁ ପ୍ରସ୍ଥାନ ଘରକୁ ପ୍ରସ୍ଥାନ କଲେ ଭଲ ହବ।
ଆଜ୍ଞା ଆପଣଙ୍କ ଭଳିଆ ଯଦି ଧନ୍ୟବାଦ। ମାନେ ଧନ୍ୟବାନ ସାଙ୍ଗ ସିଏ ପାଇବ ସିଏ ବି ନିଜକୁ ଚିର ପ୍ରକୃତ ମନେ କରିବ କାହିକି ଆପଣ ଏତେ ଧ୍ୟାନ ରଖ। ଖଛନ୍ତି ତାର ଏତେ ଧାନବାନ ମଣିଷ ପୁରୁଷ ଆପଣଙ୍କ ଭଳିଆ। କେହି ମଳି ପାରିବେନି ଆପଣ ବହୁତ ଭଲ ହ
ଆଜ୍ଞା ଆପଣ ଯ ଅଛନ୍ତି ଆଜ୍ଞା ଆପଣ?
ଆପଣ ଜାଣିଛନ୍ତି ଯଦି ଆପଣ ଆପଣ ଯଦି ସକାଳୁ।
ଆଗ କରଛନ୍ତି।
ଆପଣ ଜାଣିଛନ୍ତି ଆପଣ ଯଦି ସକାଳୁ ଚାଲି ଚାଲିକି ଯିବେ ଦଶ କିଲୋମିଟର ଖଣ୍ଡେ ଚାଲିବା ଆପଣଙ୍କୁ
ଫକ୍ଟର ଫକ୍ଟର କିଛି ଦରକାର ପଡ଼ିବନିପଣ ସକାଳୁ ଗୋଟାଏ ଲେଖା।
ହ ଆଜ୍ଞା ଡଲି ଯାଇ ପାରିବିନି ମୁଁ ଆଜ୍ଞା ପାଞ୍ଚ ହ କଣ ନାଇଁ କଣ ହେଇଛେ। କାନରେ ଯାଉ ଭ୍ରମଣ କରିବା ପାଇଁ ଆଜ୍ଞା। ଏ ଏଇଟା ଗଲେ ମତେ ଦେହ ବହୁତ ସୁସ୍ଥ ରୁହେ।
ଆପଣ ଜାଣିଛନ୍ତି ଦୁଇ ଚକିଆ ଯାନରେ ଏବେ ଯଦି ଟ୍ରାଭେଲ କରୁଛନ୍ତି ମାନେ ଯାତ୍ରା କରୁଛନ୍ତି ଦୁିଚକି ଯାନରେ ବହୁତ। ଫାଇଦା ଅଛି ଦୁଇ ଚକି ଜାଣିବାକୁ ଗଲେ ଆପଣଙ୍କୁ ପବନ ମିଳିପାରିବ। ଆପଣଙ୍କୁ ପବନ ଟିକେ ମିଳିବ ଆପଣ ଚାରିଆଡକୁ ନଜର ଦେଇ ପାରିବେ। ଆପଣ ସୂର୍ଯ୍ୟ କିରଣ ଟିକେ ମିଳିପାରିବ? ଆଜ୍ଞା ଆପଣ ଟିକେ ପାଗ ସବୁ ମେହସୁସ କରିପାରିବେ ମାନେ ଫିଲ୍।
ଆପଣଙ୍କ ପାଖ ଶୁଣନ୍ତୁ ଶୁଣନ୍ତୁ ପାଖରେ ଯେଉଁ। ସାଙ୍ଗ ଜଣକ ଅଛନ୍ତି? କାଲି ରବିବାର ଦିନ ସକାଳୁ ଆୟୋଜନ କଲେ ଭଲ। ଭଲ ହୁଅନ୍ତେ କଣ କହୁଛନ୍ତି ଆପଣ?
ଆଜ୍ଞା ଆମେ ଆମେ ଏଇ ବିଷୟରେ କହିବାକୁ ଏଇଆ ଚାହୁଁଛୁ କି ଆମର କାଲି ମୋର ଗୋଟେ ଅଛି ଭୋଜି ଅଛି ତ କାଲି ଆମର ଭୋଜି। ଥିବାର ସ୍ୱପ୍ନ ଥିଲା ତ ଆମେ ଭୋଜି କରିବାକୁ ଆମେ। ଇଛୁକ ବହୁତ ଅଛୁ ତଡ ଫ ବୁଲିବାକୁ ଆମେ ଏତେ ଇଛୁକ ନାହିଁ ଆମେ। କରିବାକୁ ବହୁତ ଇଚ୍ଛୁକ ଅଛୁ।
ଯଦି ଆପଣ ଆଜ୍ଞା ଆମେ ବି କାଲି ଇଚ୍ଛା ପ୍ରକାଶ କରିବା ଆପଣଙ୍କ।
ଆଜ୍ଞା ଡେରାଡ୍ରାମ ଯଦି ଯିବୁ ପଇସା ପତ୍ର ତ ହବ ନାହିଁ ତ ଆଜ୍ଞା ଆଜ୍ଞା ତ ଆମେ ଭାବୁଛୁ ଭୋଜିରେ ଯିବୁ ଅଛି? ତାପରେ ଆପଣ କୁହନ୍ତୁ ଆପଣ ଆପଣ ଜାଣିଛନ୍ତି?
ହଣ ଖାଲି ମୁଁ କହୁଛି କିନ୍ତୁ ଆପଣ ଜାଣନ୍ତି ଆମର ଗେରାଜର ଆ ଆ ଆୟୋଜନ ଆଗ ହୁଏ। ସେଇ ସବୁ ଆୟୋଜନ କି ହୋଇପାରେ ସୀମିତ ହୋଇଥାଏ।
ଆପଣ ଜାଣିଛନ୍ତି ମୁଁ କଲରା ଟା ଖାଇଲେ ପିତାା ଲାଗେ। ବଟ୍ ଆପଣ ଯଦି କଲରା ଟାକୁ ସିଝେଇକି ଖାଇବେ ଭଲରେ। ତ ସେ ଟିକେ ପିତା ଅଂଶ କମିଯିବ।
ଆଜ୍ଞା।
ଆପଣଙ୍କ ଆଡେ ମିଠା ଲାଗେ ମୋ ଆଡେ କଣ ପିତା ଲାଗୁଥିଲା ତା ଦେହରେ ମୁଁ ଟିକେ ଲଙ୍କାାଗୁଣ୍ଡ ପ ପକେଇଦେଲି ତ ରାଗ ଲାଗିଲା।
ଆପଣ ଯଦି ଟିକେ ଚି ଚିନି ପକେଇ ହେଇଥାନ୍ତା ଆପଣ ବିନା ଚି
ଠିକ ଅଛି ମୁଁ ଆଜ୍ଞା ପ୍ରୟାସ କରିବି ଚିନି ପକେଇି ଖାଇବାକୁ ପ୍ରୟାସ କରିବି।
ପ୍ରୟାସ କରନ୍ତୁ ଆଜ୍ଞା ଆଜ୍ଞା। ଆପଣ ଯେ ଅନ୍ଧା ତ ଆପଣଙ୍କ
ଆଜ୍ଞା ଆଜ୍ଞା।
ଆଜ୍ଞ ଆପଣଙ୍କର ଆଜି କଣ ହେଇକି ଅଛି।
ଆମର ଏଠି ମାନେ ଖରା ଭଳିଆ ହଉ। ଭୋଜନ ମୋ ମାତାଶ୍ରୀ ତିଆରି କରୁଅଛନ୍ତି କଣ ତିଆରି କରୁଅଛ ଅଛନ୍ତି କି ସିଏ ଏଁ ତିଆରି କରିଛନ୍ତି। ଓଃ ମୁଁ ଖରାବେଳେ ଭାତ ଆଜି ଖାଇବି ଭାତ ଖାଇବି ଆଜି ଖରାବେଳେ ଭାତ ରୋଷେଇ କରୁଅଛନ୍ତି। ଭାତକୁ ଟିକେ ଫୁଟେଇକି ଭଲରେ ତିଆରି କରୁଅଛନ୍ତି ତାପରେ ଜିରା ରାଇସ କରୁଛନ୍ତି। ତ ବିରିୟାନୀ ଚାଉଳ ବୋଧେ ରୋଷେଇ କରୁଛନ୍ତି ଆମ ଘରେ ଆଜି
ଏ ସ୍ଥାନକୁ ଟିକେ ଆପଣଙ୍କ ଘରକୁ ନି ମନ୍ତ୍ର ଗଣ କରନ୍ତୁ।
ଆଜ୍ଞା ଆମେ ଆମେ ଅବଶ୍ୟ ଆପଣଙ୍କୁ ନିମନ୍ତ୍ରଣ କରିବି ଆପଣ ଆମର ଫଷ୍ଟ ରୋଷେଇ ସ ଆମର ପ୍ରଥମେ ରୋଷେଇ ସରିଯାଉ ତାପରେ ମୁଁ ନିହାତି ନିହାତି ନିମନ୍ତ୍ରଣ କରିବି।
ଆପଣ ଯ ଆପଣ ସେଇ ଯୋଉ ଠେଲାଙ୍ଗ ସା ସାଙ୍ଗ ପାଖକୁ ଆସନ୍ତୁ ନା ଆସିନାହାନ୍ତି ଆଜି।
ନାଇଁ ଆଜି ମୁଁ ଡେଲାଙ୍କ ସାଙ୍ଗ ପାଖକୁ ଭ୍ରମଣ କରିବାକୁ ଯାଇନାହିଁ କାରଣ ଆଜି ବହୁତ ଜୋରରେ ମେଘା ମେଘାଛିନ୍ନ ବାଦଳରୁ ପାଣି ବହୁ ଅଛି ତ ମୁଁ ଆଜି ଦ ମୁଁ ଆଜି ଯାଇନାହିଁ ତ ଯୋଉ ଦିନ ହବ ସେ ହଁ ନିର ଆଜି ଆଜି ଆପଣ ନିର ପିଇଛନ୍ତି ନା ପିଇନାହାନ୍ତି କହିଲେ।
ଆଜ୍ଞା ଆଜ୍ଞା ଆମେ ଆଜି ଆଜ୍ଞା କ୍ଷୀରା ନାଁ ଆଜ୍ଞା ଆମେ ଆଜ୍ଞା କ୍ଷୀର ପି ପିଇନୁ ଆଜ୍ଞା।
ଆପଣ ଜାଣିଛନ୍ତି ବାରି ବାରି ଯଦି ଆପଣ ସ ଆପଣ ଯଦି ସମୁଦ୍ରକୁ ଯିବେ ସମୁଦ୍ରରେ ନି
କୁହନ୍ତୁ ଆଜ୍ଞା ମୁଁ ସମୁଦ୍ରକୁ ଗ ଲି ଆଜ୍ଞା ମୁଁ ଆଜ୍ଞା ସମୁଦ୍ର ତ ବୋହୁତ ସମ ୟ ଗାଧେଇଛି ଗାଧେଇ ନାହାନ୍ତି ଆପଣ କେବେ।
ଆଜ୍ଞା ମୁଁ ବୋହୁତ ଥର ଗାଧେଇଚି ମୁଁ ଯଦି ପୁ ନାହିଁ ମୁଁ ଯେତବଳେ ପୁରୀ ଯାଏ ମୁଁ ଦି ଜଗା ଦର୍ଶନ କରେ। ଆଉ ନିହାତି ସମୁଦ୍ରରେ ଗାଧାଏ ସମୁଦ୍ରରେ ଗାଧେଇଲେ ଯୋଉ ଶାନ୍ ତିଟା ମିଳେ ସେ ଶାନ୍ତି ଆଉ ପୋଖରୀ କି ନଈ ଫଇରେ ମିଳେ ନାହିଁ ନ ସମୁ ଯୋଉ ଢେଉଟା ଆସିକି ମାଡ ହୁଏ ଦେହରେ ସେତେବେଳେ ଯୋଉ ଢେଉଟା ଯୋଉ ମାଡ ହୁଏ ଆଜ୍ଞା କୋଉଠି ନାହିଁ ସେଇ ଢେଉରେ ପୁରା ଦେହ ନାଲି ପଡିଯାଉଥିବ ପଛେ କିନ୍ତୁ ଉଁ ନା ଉଁ ଗାଧେଇବା କୁ ତା ଧିଏରେ ଯୋଉ ମଜା ଲାଗେ ବଢିଆ ମଜା ଲାଗେ ସେଇଠି ଆମେ ଆମ ମିତ୍ରମାନଙ୍କ ସହ ମୁଁ ଭ୍ରମଣ କରି ଥିଲି ଥରେ ତୁ ସେଇଠି ଗାଧୋଇଥିଲି କି ମଜା ଲାଗିଲା ମ ତେ ବୋହୁତ ମଜା ଲାଗିଥିଲା ସେତବେଳେ ଆପଣ ବୋଧେ ନଥିଲେ ଆମେ କିନ୍ତୁ ଯାଇ ଥିଲୁ ମୁଁ ଅ ଉଁ ଗତ ମାସ
ଆମେ ତ ସ
ତ ଯାଇ ଆପଣ କୁହନ୍ତୁ କେବେ ଆମେ ଫୁଣି ସାଙ୍ଗମାନ
ଆଜ୍ଞା ଉଁ
ହଁ ସରଯିବ।
ଗତ ବର୍ଷ ଗ ତ ବର୍ଷ ମୁଁ ଯାଇଥିଲି ଅଗଷ୍ଟ ପନ୍ଦର ତାରିଖ ଦିନ ମୁଁ ଯାଇଥିଲି ତ ମୁଁ ଯୋଉ ଭ୍ରମଣ କଲି କଣ ଭ୍ରମଣ ସିଏ ସିଏ ବୋହୁତ ଭଲ ଭ୍ରମଣ ଥିଲା ଆମେ ଯୋଉ ମାଡ ହଉଥିଲା ଦେଉ ସ୍ଲୋ ସ୍ଲୋ ମାନେ ତି ଧିମା ଧିମା ଢେଉ ମାଡ ହଉଥିଲା ଆମ ଧିଏରେ ଆମେ ଭ୍ରମଣ କଲୁ କଁ ଲାଗିଲା ଆମର ମନ ପୁରା ଶାନ୍ ତି ହେଇଗଲା ସେଠି ଆଜ୍ଞା ଆନନ୍ଦ ପୁରା ଆନନ୍ଦ ଆସୁଥିଲା ମତେ।
ଆଜ୍ଞା ମୁଁ ଯୋଉ ସେଇ ଯୋଉ ଜଳ ଆପଣଙ୍କର ଦେହ ବୋହୁତ ବୁଝିପାଇଲି ମୁଁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଖିଆ ପିଆ ସରିଗଲାଣି?
ଆପଣଙ୍କର ସେ ପ୍ରସ୍ତାନ କରିସାଇଲେଣି ଆଜ୍ଞା। ଆଜ୍ଞା ମୋ ବାରି ପଛ ଆଡୁ ଗୋଟେ କଦଳୀ ଗଛରୁ କଦଳୀ ମଞ୍ଜା ଆଣି ଇଁକି
ଆଜ୍ଞା କଦଳୀ ମଞ୍ଜାକୁ ଆପଣ ମତେ ମଞ୍ଜା ବୋହୁତ ପସନ୍ଦ ମଞ୍ଜା ତରକାରୀ କିମ୍ବା ମଞ୍ଜା ଭଜା ହେଲେ ମତେ ବୋହୁତ ପସନ୍ଦ ଲାଗେ।
ଆପଣ ଥିଲେ ଆଜ୍ଞା ମୁଁ ଆପଣଙ୍କୁ କଦଳୀ ମଞ୍ଜା ଆଣି ପାରିଥାନ୍ତି ଆପଣ ମଧ୍ୟ କିଛି କ କହିି ନଥିଲେ ସିନା ମୁଁ ଆପଣଙ୍କୁ
ଆପଣ ଆପଣ ମତେ ଆଜ୍ଞା ମୁଁ ନିହା ତି ଆଉ ଅବଶ୍ୟ ସେକେଣ୍ଡ ଟାଇମ୍ ଚାଁ ସେ ପ୍ର ଦି ତୀୟ ଥର ଯଦି ଆପଣ ଖାଇବେ ମତେ ଖାଲି ଜଣେଇଦେବେ ମୁଁ ନିହାତି ଯାଇଁକି ମଞ୍ଜା ଖାଇବି।
କ ଯୋଗାଯୋଗ କରିବେ। ଆଜ୍ଞ ଆଜ୍ଞା। ନିହାର କରିବାରେ ସମର୍ଥ।
ଆତ ଏ ଏବେ ଯାଆନ୍ତୁ ଆପଣ। ଏବେ ଯାଆନ୍ତୁ ମଞ୍ଜା ତିଆରି କରନ୍ତୁ ମୁଁ ଆଉଟିକେ ପରେ ଆଜ୍ଞା ଆଜ୍ଞା।
କୁହନ୍ତୁ ଆଜ୍ଞା?
ଆଜ୍ଞା ମୁଁ ବି ବ୍ୟସ୍ତ ଅଛି ରଖୁଛି ଆଜ୍ଞା ଧନ୍ୟବାଦ।
ଆଜ୍ଞା ନମସ୍କ।
ଆଜ୍ଞା।
କାଷ୍ଟ।